ହଁ କଣ କରୁଚ? ରୁଟି ତିଆରି କରୁଚି।
ଆଚ୍ଛା ତମେ ବଢିଆ ତ ଗୋଟେ ହାତରେ ଫୋନ୍ ଧରିକି ରୁଟି ତିଆରି କରୁଚ ତମେ ତ ଜିନିଅସ୍
ନା ନା ସେମିତି କଣ ମୁଁ ମୋ ନଗେଇଚି ବା ହେଡଫୋନ୍ ନଗେଇଚି।
ଆଚ୍ଛା ତମେ ସ୍କିନ୍ କେୟାର୍ କଣ କରୁଚି ତମେ ସ୍କିନ୍ ପୁରା କୋରିଆନ୍ ଭଳିଆ ଗ୍ଲୋ କରୁଚି।
ମୋଠୁ ତ ତମର ଏତେ ଗୋରା।
ହଁ-ହଁ ତମର ବହୁତ୍ ଗୋରା। ତମେ ବହୁତ୍ ବଢିଆ ଦେଖା ଯାଉଚ ବାସ୍ ତମର ଖାଲି ଗୋଟେ ଆଇବ୍ରୋ କଟି ଯାଇଚି ନହେଲେ ବହୁତ୍
କଟେ କଣ କହିବ ମୁଁ ଯାଇଥିଲି ମୋର ଟିକେ ହେଇଥିଲା ମୁଁ ଜଣେ ପାର୍ଲର ପାଖକୁ ଯାଇଥିଲି ସେ ଗୋଟେ ପଟ ଭଲ କଲା ଆଉ ଗୋଟେ ପଟରେ ଦେଖିଲ ମାନେ କେମିତି କାଟି ଦେଇଛି ମୋ ମୁହଁ କେତେ ଖରାପ୍ କରିଦେଲା।
ହଁ ତମେ ନୁହଁ ଇଏ କରିବ କଣ କହିଲ ତମେ ଯୋଉ ଆଇବ୍ରୋ ପେନ୍ ସିଲ୍ ରହିବ ତମେ ଟିକେ ଗାର ଟାଣିଦବ ଭଲ ଦେଖାହବ ଉଠି ଯିବ ଶୀଘ୍ର ଉଠିଯିବ ପୁଣି ଯେମିତି ଥିଲା ସେମିତି
ନାଇଁ ମୁଁ ସେଗୁଡା ହୁଏନା।
କଣ ହେଲା?
ହଁ ହଁ।
ନା ମଁ ଆଇବ୍ରୋ ପେନସିଲ୍ ମିଳୁନି ନା ଦଶ ଟଙ୍କା ନଉଛି ସେଇଟା ନେଇ ପଳେଇ ଆସିଲେ
କୋ ମା ଭଲ ଥିଲା ମୁଁ ଆଗରୁ କହିଥିଲି କିଛି ମାନେ
ତମେ ଶୁଣ ଆମର ଗୋଟେ ଯୋଉ ମେଡିକାଲ୍ ପାଖରେ ଅଛି ସେଇଥିରେ କରେଇବ ତମେ ସେ ସେଠି ଯିବନି। ସେଠି ମୋର ବି ଥରେ କାଟି ଦେଇଥିଲା ମୁଁ ଯେତେବେଳେ କଲେଜରେ ପଢ଼ୁଥିଲି ସେତେବେଳେ ଫାଷ୍ଟ ଫାଷ୍ଟ ନୂଆ କରି ସିଏ ମୋ ସାଙ୍ଗମାନେ ଯୋଉ ମଜାକ୍ ଉଡେଇଲେ କୁହନା ମୋର ଆହୁରି ଅଳ୍ପ ତମର ଟିକେ ବଡ଼ ଅଛି ଭଲ ଦେଖା ଯାଉଛି ମୋର ଛୋଟ ଅଛି ସେ ଆହୁରି ଉଡେଇ ଦେଇଥିଲା।
ସେ ଭାବ କେମିତି ଦେଖା ହଉଥିବ ମତେ ଜମା ବି ଭଲ ଦେଖାଯାଉନଥିଲା। ସେଥିପାଇଁ ମୁଁ ପୁଣି ମୋର ଉଠିଲା ତାପରେ ଆଉ ଥରେ ପୁଣି ଏଠି ଆସିକି କଲି ଏଠି ବଢିଆ ସେ କରିଥିଲା।
ହଁ ମୁଁ ଯା ପ୍ରଥମ ଥର ପାଇଁ ଯେମିତି କରିନଥିଲି ହଉ ଦେଇଦେବ ଆଉ ମୁଁ ଯୋଉ ଫାଷ୍ଟ ଟାଇମ୍ ଯୋଉ କରିନଥିଲି ମୁଁ ସେଇଠି ସେ ସେଇ ତମେ ଯାହା କଥା କ ତାରି ପାଖରେ କରିଥିଲ ବଡିିଆ କରିୁଥିଲା।
ତମର ଆହୁରି ଭଲ ଦେଖା ହଉଥିବ ତମେ କରିଲେ ବଢିଆ ଦେଖା ହବ ଯୋଉ ତମର ମିଶିଯାଇଛି ନା ସେଟା ଜମା କାଟିବନି
ମୁଁ କାଟିଚୁ ମିଶିଲେ ମତେ ଭଲ ଲାଗୁନି ମଝି ଟା ଲାଇନ୍ ପୂଜା ଲାଇନ୍ ପୂଜା ହୁଏ। ହଁ ମୁଁ ମିଶିବାକୁ ମୋତେ ଭଲ ଲାଗେ ନାହିଁ।
ଆଉ।
ଆଉ କଣ ଖାଇଥିଲ ଖରା ବେଳେ?
ଖରା ବେଳେ ମୁଁ କିଛି ଖାଇନି ଖାଇଛି ଏ ଯୋଉ ଭାତ ଏଇ ଯୋଉ ସେଉ ତରକାରୀ ନଥାଏ ସେଉ ତରକାରୀ କରିଥିଲେ ଘରେ।
ତମେ କଣ ଖାଇଥିଲ?
କେବେ ବି ଖାଏନି ସେଟା କେମିତି ହଉଛି?
ସେଉ ତରକାରୀ ଏ ସେଉ ତ ଦୋକାନରେ ମିଳେ ସେଉ ଯୋଉ ଦୋକାନରେ ମିଳେ ସେଇଟା ନେଇ ଆସିବ
ଆଚ୍ଛା।
ସେଇଟା ନେଇଆସିବ ତାପରେ ମ୍ୟାଗି ମସଲା ଗୋଟେ ନେଇ ଆସିବ ଠିକ୍ ଅଛି ମ୍ୟାଗି ମସଲା ନେଇଆସିଲେ ତାପରେ ଏମିତି ନର୍ମାଲି ଯେମିତି ତିଆରି ହୁଏ ସେଇଭଳିଆ। ତାପରେ ତେଲ ଟିକେ୍ ପକେଇବ କଢେଇରେ ତାପରେ ପିଆଜ ଛୋଟ ଛୋଟ କରିକି କାଟିକି ରଖିଥିବ ଆଉ ଆଉ ଧଣିଆ ପତ୍ର ବି ଛୋଟ ଛୋଟ କରିକି ଭାରି କରି କାଟି କି ରଖିଥିବ ହେଲା। ହେଲା ତାପରେ ଆଗ ପିଆଜ ପକେ ପକେଇକି ନାଲି କରିଦବା ଉଁ ଟିକେ ଆକୁ ଛୋଟ ସୁଖିଳା ଲଙ୍କା ନୁହେଁ ତାକୁ ପକେଇ ଦବୁ ତାପରେ ଟିକେ ବ୍ରାଉନ୍ ହେଇଗଲେ ତାପରେ କଣ କହିଲ ଟିକେ ଅଦା ଲସୁଣ ପେଷ୍ଟ୍ ପକେଇ ଦେଇକି ସେଥିରେ ଜିରା ଗୁଣ୍ଡ ହଳଦୀ ଗୁଣ୍ଡ ପକେଇଦବ ଆଉ ଟିକେ ଲଙ୍କାଗୁଣ୍ଡ ଠିକ୍ ହିସାବରେ ତା ତମେ ଯେତେ ଯେତେ ରାଗ ଖାଇବ ସେଇ ହିସାବରେ ପକେଇବ ତାକୁ କରିଦଲା ପରେ ଟିକେ୍ ଅଦା ରସୁଣ ରଶୁଣ ଗନ୍ଧ ମରିଗଲେ ସେ ପକେଇଦବ ନାଁ ନାଁ ଟିକେ୍ ଆଣି ଆ ସରିଯାଉଛି ପ୍ରଥମେ ପାଣି ପ ଦେଇଦବ ଟିକେ୍ ସେଇ ହିସାବରେ ହଁ ହଁ ହଁ ହଁ ସେଇ ତାପରେ ପାଣି ଟିକେ୍ ତାଙ୍କୁ ଦେଇଦବ ତାପରେ ପା ପାଣି ଫୁ ଫୁଟିଗଲେ ଯେତେ ଯେ ସେଉଥିବ ସେଟା ପକେଇଦବ ସେ ତମେ କେତେ ଝୋଳ ରଖିବ ଏ ଶୁଖିଲା ରଖିବ ତମେ ହିସାବରେ ତା ଉପରେ ହେଲା ମ୍ୟାଗି ମସଲା ନ ଆଉ ଟିକେ ଚିକେନ୍ ମସଲା ପକେଇକି ଟିକେ୍ ଟେଷ୍ଟ ଆସିଲା ପର୍ଯ୍ୟନ୍ତ ଟିକେ ଫୁଟେଇବ ଟିକେ୍ ପରେ ତମେ ଶୁଖିଲା ରଖିବ କି ଓଦା ଖାଇବତି ପୁରା କେମିତି ତମ ହିସାବରେ ରଖି ଖାଇବ ଚ ଏତିକି ଜମା ବଢିଆ ଲାଗିବ
ଆଚ୍ଛା ମୁଁ କେବେ ଖାଇନି ଥରେ ଟ୍ରାଏ କରିକି ଦେଖିଆ ମୋର ଜଣେ ସାଙ୍ଗ ଅଛି ମୋର ଜଣେ ସାଙ୍ଗ ଯୋଉ ମୁଁ ପଢିଲା ବେଳେ ସେ ମତେ ଗୋଟେ ଡିସ୍ ବତେଇଥାଏ ସେ ତ ଏତେ ଟେଷ୍ଟି ଟି ଡ଼ିସ୍ ମୁଁ ଦି ତିନି ଥର କେତେଥର କରି ଖାଇଲିଣି ସେ ଡିସ୍ ଟା ହେଲା
ଆଜ୍ଞା କହିଲ ଟିକେ୍
ହଁ ସିଏ ଥରେ ଆଣିଥିଲା ଯୋଉ ଟିଫିିନ୍ ରେ ମୁଁ ଥରେ ଖାଇଥିଲି ତାପରେ ମୁଁ ତାକୁ ପଚାରି ଚାରିଲି ସେ ମତେ କହିଲା ତାର ତା ବୋଉ ବି ମୋ ପାଇଁ ଥରେ ଟିଫିନ୍ ରେ ଦେଇଥିଲେ ମତେ ସେଟା ଭଲ ଲାଗେ ବୋଲି ହେଲା ଆ ସେ ଯୋଉ ସେ ଆଗେ କଣ ଯୋଉ ମୁଢିରେ ମୁଢି ନେଇ ମୁଢ଼ି ନେଇଥିଲା ଆଉ ଚେନାଚୁର୍ ଆଉ ଯୋଉ ବାଦାମ୍ ଆଉ ଆଉ ଯୋଉ ହ୍ଵାଇଟ୍ କଲର୍ ର ଚୁଡା ହ୍ବାଇଟ୍ କଲର ନୁହଁ ସେମିତି ଚୁଡା ବେଧେ ମତେ ମନେ ନାଇଁ ଏତେ କଉ କଲର ଏତେ ସେ ହ୍ୱାଇଟ ହ୍ୱାଇଟ୍ ଦେ ଖାଉଥିଲା ସେ ଚୁଡାଟା ହେଲା ସେ ହ୍ବାଇଟ୍ କଲର୍ ଚୁଡା ଆଉ ସେଉ ଆଉ ସବୁ ମାନେ ଯେ ଯେତିକ ଯୋଉ ଆମେ ମାନେ ଖାଉନୁ ସେରା ସବୁ ଆଉ ସେ ପି ଆଗେ କଣ କ ସେ ମତେ କହୁଥିଲା ହେଲା ସୋରିଷ ତେଲ ଆଗେ କଡେଇରେ ପକେଇଦେଲା ହାଲୋ ହଁ ସେରିଷ ସୋରିଷ ତେଲ ପକେଇଦଲେ ତାପରେ ପିଆଜ ପ କେଇ ଦେଲା? ପିଆଜ ପରେ ପିଆଜ ଟିକେ ରେଡ୍ କଲରର ହେଇଗଲା ତାପରେ ଯୋଉ ସବୁ ରଖିଲା। ନା ତାର ଧନିଆ ପତ୍ର ପଇଲା ଧନିଆ ପତ୍ର ପକେଇଲା ତାପରେ ସିଏ ସବୁ ରଖିଥିଲା ସେରା ପକ ପକେଇଦେଲା ପରେଇକି ପକେଇକି ପୁରା ତାକୁ ମାନେ ଚମ୍ ଚାମଚରେ ମାନେ ଭା ଜି ଦେଲା ତାପରେ ଉପରୁ ଧନିଆ ପତ୍ର ପେକେଇଦେଲା ପୁରା ବଢିଆ ଲାଗିଲା ସେ ଡିସ୍ ଟା।
ୱାଓ ତମେ ଯେମିତି କଲ ମୁଁ ବି ସେଇଭଳିଆ ତିଆରି କରିବି।
ହଁ ମୁଁ ତ ତାର ଶୁଣିଲି ଯେତେବେଳେ ମତେ ସେଟା ଖାଇବାକୁ ବହୁତ ବଢିଆ ଲାଗେ।
ହୁଁ ଯେମିତି ହଉ ମୁଁ ବି କାଲି ତିଆରି କରିବି। ଜାଣିଚ ଆମେ ଟିଉସନ୍ ଯୋଉଠି ହଉଛୁ ଆମେ ସେଇଠି ଯାଇଥିଲୁ ଆ ଆମ ସେଠ ହେ ଆମ ଯୋଉ ବ୍ୟାଚ୍ ଅଛନ୍ତି ବହୁତ ପୁରା ପରିବାର ଭଳିଆ କିଛି ହେଲେ ମାନେ ବୋରିଙ୍ଗ୍ ହବ କି ଚାଲ ଖାଇବା କିଛି ନେଇଆସିବା ଖାଇବା କିଛି ବି ନହେଲେ କିଏ ଧର ଭୋଜ ଜି କରିବା ନହେଲେ ଚାଲ ବୁଲିବାକୁ ଯିବା। ଏ ଭଳିଆ ହଉଛି ଆମର ଆମର ଯଉ ଟିଉସନ୍ ହଉଛି ଆମ ଯଉ ମ୍ୟାମ୍ ଅଛନ୍ତି ସେ ବି ଆମର ପୁରା ମିସିଂ ଅ ଅଛନ୍ତି ପୁରା ଆମ ସାଙ୍ଗରେ ଆମେ ଏଇ ଏଇ ରିସେଣ୍ଟ୍ଲି ଗଲା। ଆମେ କଣ ଲୋ ବୋରିଙ୍ଗ ହଉଥିଲୁ ପୁରା ନିଦ ଟିକେ ବୋରିଙ୍ଗ ନାଗୁଥିଲା କଣ ୟାଙ୍କୁ କହିଲି ଚାଲ ଚାଟ୍ କରିକି ଖାଇବା କୁରକୁରେ ଚାଟ୍। ଆମେ କଣ ଗଲୁ ମୁଁ ସ୍କୁଟି ନେଇକି ଯାଏ ତ ମୁଁ ମୋ ସାଙ୍ଗ ଆମେ ଗଲୁ ବଜାରରୁ ଦିଟା ପିଆଜ ଆଗେ ଗଲୁ ଦିଟା ଧଣିଆ ପତ୍ର ଦ ପାଞ୍ଚ ଟଙ୍କାରେ ଲେମ୍ବୁ ପାଞ୍ଚ ଟଙ୍କାର କଞ୍ଚା ମିର୍ଚି ପାଞ୍ଚ ଟଙ୍କାର ପନ୍ଦର ଟଙ୍କାରେ ନେଇଆଇଲୁ ସବୁ ସାଙ୍ଗ ସବୁ ଦଶ ଦଶ ଟଙ୍କା ତୋଳେଇଥିଲୁ। ହେଇଥିଲା ଶହେ ଅଶି ନା କେତେ ଟଙ୍କା ଅଳ୍ପ ପିଲା ଥିଲୁ ନା ଅ ଦଶ ଟଙ୍କା କରି ତୋଳେଇଥିଲୁ ତାପରେ ଗଲୁ ଏଇଟା ଆଣିଲୁ ଆଉ ଦୋକ ଦୋକାନରେ କୁ କୁରକୁରି ଶହେଟା ଟଙ୍କାର ନେଲୁ ଆଉ ଚିପ୍ସ ବଗେରା ଚିପ୍ସ ସବୁ ନେଲୁ।
ମୁଆଁ ଚିପ୍ସ ତେଢେମେଢେ ସବୁ ପ୍ରକାର କୁରକୁରି।
ହଁ ସବୁ କୁୁରକୁରି ନେଲୁ ତାପରେ ଦିଟା ପିଆଜ ସେ ଫ୍ରିରେ ଦେଇଦେଲା। ହେଲା ମ୍ୟାମ୍ କୁ ଆମେ କଲ୍ କରିଥିଲୁ ମ୍ୟାମ୍ ଏତିକି ପଇସା ଆହୁରି ବଳ ବଳିଲା ଆଉ ପଚାଶ ଷାଠ ଠିଏ ଟଙ୍କା ଆମେ କଣ କରିବୁ ମ୍ୟାମ୍ କହିଲେ ଆମକୁ ତମେ ଏ ଏ ଆଉ ପିଆଜ ଦିଟା ନେଇ ଆସ ଆଉ କୁୁରକୁରି ନେଇ ଆସ। ଫେରେ ଆମେ ଦିଟା ଫ୍ରିରେ ସେ ବଡ ବଡ ଦେଇଥିଲା ଅ ଦୋକାନୀ ବାଲା ଏତେ ଗୋଟେ ଦେଇଦେଲା ଟିକେ ପୁଅ ପିଲା ଥିଲା ନା ସେ ଦେଇଦେଲା। ତାପରେ ଫେରେ ଆଉ ଦିଟା ନେଲୁ ପାଞ୍ଚ ଟଙ୍କା ପିଆଜ ଚାରିଟା ପିଆଜ ବଡ଼ ବଡ଼ ଆଣିଲୁ ପାଞ୍ଚ ଟଙ୍କା ଦେଇକି ଆଣିଲୁ। ତାପରେ ଆଉ ଯଉ ପଇସା ବଳିଲା ଫେରେ କୁରକୁରି ନେଇଆଇଲୁ। ଫେର୍ ସ୍କୁଟି ଚଲେଇକି ଆମେ ଆଇଲୁ ମୁଁ ସେଇଠୁ ଗୋଟେ ଇଏ ନେଲି କଣ କହିଲ କ ଏଇ ଯୋଉ ଭେଣ୍ଡି ମଞ୍ଜି ନେଲି ହଁ ଘରେ କହିଥିଲେ ଭେଣ୍ଡି ମଞ୍ଜି ନେଇ ନ ନେଇକି ଆସିବା ପାଇଁ ଭେଣ୍ଡି ତ ଘରେ ନଗେଇବେ ତାକୁ ନେଇକି ଆଇଲି। ତାପରେ ନଗେଇଲା ପରେ ଆମେ ନେଇକି ଆଇଲୁ ସ୍କୁଟିରେ। ଆମ ଆମ ଯଉ ଆମ ଟିଉସନ ସେଠି ବୋଲ ବଗେରା ସବୁ ଅ ଅଛି। ସେଇଠେ ଧୋଇଧାଇକି ସବୁ କୁରକୁରି ପକେଇକି ଲେମ୍ବୁ, ଲଙ୍କା, ନୁଣ, ପିଆଜ ପକେଇକି ପୁରା ଚା
ମତେ ପୁରା ବି ମତେ ଭୋକ ଲାଗିଲାଣି ତମ ଘରୁ ଥା ଶୁଣୁକି କୁୁରକୁରେ ଚାଟ ମତେ ବି ବଢ଼ିଆ ଲାଗେ।
ହଁ ଏଇ ଯୋଉ ଗୋଟେ କାଗଜରେ ଗୋଲେଇ ଗୋଲେଇ କରିକି ସେଥିରେ ସମସ୍ତଙ୍କୁ ଦେଲୁ ଏମିତି ଖାଇଲୁ ଓୱା କେ ଏତେ ମସ୍ତ ଟେଷ୍ଟ ଆସିଥିଲା କୁହନା କୁହନା ମୁଁ ମୁହଁରେ ଏବେ ଛାଡୁନି। ଆଉ ସାଙ୍ଗସାଥୀ ଥିବେ ମିସିଙ୍ଗ
ହଁ ସବୁ ଥିବେ ସେଟା ଗୋଟେ ଅଲଗା ପ୍ରକାର ମଜା ନା
ହଁ ଆଉ ପରଦିନ କଣ କରିଚୁ ଜା ଯୋଉ ଆମେ ଯୋଉ ଟିଉସନ ରେ ଆମେ ଏକ, ଦୁଇ, ତିନି, ଚାରି, ପା ପାଞ୍ଚ ଛଅ ଜଣ ଥିଲୁ ମାମ୍ କୁ ନଗେଇକି ଆମେ କଣ କଲୁ ବୋରିଙ୍ଗ ଲାଗିଲା ଟିକେ କ୍ଲାସ କରି ସାରିଲା ପରେ ବୋରିଙ୍ଗ ଟିକେ ନାଗିଲା କଣ କରିବି ଜଣେ ପିଲା ପଇସା ଦେଇକି ସେ ଗୁପ୍ ଚୁପ୍ ଆଣିଲା କେତେ ଶହେ ଟଙ୍କା ବୋଧେ ଶହେ ଟଙ୍କାର ଆଣିଥିବ ଶହେ ଟଙ୍କା ଗୁପ୍ ଚୁପ୍ ଆଣିଲା ସେଇ ଆମର ବୋଲ ଲିଆ ଭଳିଆ ସବୁ ଅଛି ଆମର ଟିଉସନରେ। ସେଇଥିରେ ଢ଼ାଳିକି ସମତେ ଗୁପ୍ ଚୁପ୍ ହେରି ହେଇକିି ଖାଆନ୍ତିି ନି ଗୁପ୍ ଚୁପ୍ ସେଇଠି କ ମାନେ ଆମେ ଡେ ବସିକି ଖାଇଲୁ କେତେ ମୋସ୍ ମଜା ଆମେ ଫ୍ୟାମିଲି ପରିବାର ଭଳିଆ ଆମେ ହେଇଯାଇଛୁ। କିଛି ହେଲେ ଚାଲ ଖାଇବା, କିଛି ହେଲେ ଚାଲ ବୁଲିଯିବା, କିଛି ହେଲେ ଏହା କରିବା ସେଇଆ କରିବା ଏହି ଭଳିଆ ଆଉ। ଆଉ
ଆମେ ବି ଆମେ ବି ଯାଉଥିଲୁ ଗୋଟେ ଟିଉସନ୍ ସେଠି ହୁଏ ସବୁବେଳେ ଆମର ଯୋଉ ମ୍ୟାମ୍ ଥିଲେ ସେ ବି ଆମର ଯୋଉ ମ୍ୟାମ୍ ଥିଲେ ସେ ବହୁତ ମିକ୍ସିଂ ଥିଲେ। ତାଙ୍କ ସହିତ ପ୍ରାୟ ଆମେ ସବୁବେଳେ ଯାଉଥିଲୁ ଗୁପ୍ ଚୁପ୍ ଖାଇବା ପାଇଁ।
ଯାହା ହଉ ଆମେ ମ୍ୟାମ୍ ବି ଆମ ସାଙ୍ଗରେ ଯାଆନ୍ତି।
ଆମେ ଥରେ ସେଠି ଆମେ ଯୋଉଠି ପଢୁଥିଲୁ ସେଠି ଆମେ ଇଏ ହେଇ ଯାଉଥିଲୁ ମାନେ ଥରେ ଫିଷ୍ଟ ବି ହେଇଥିଲା ବିରିୟାନୀ ଭେଜ୍ ବିରିୟାନୀ ହେଇଥିଲା।
ଯା ହଉ। ବିରିୟାନୀରେ କଣ କଣ ତିଆରି ହୁଏ ତମେ ଜାଣିଛ?
ହଁ ମୁଁ ବିରିୟାନୀ ସିକି କିନ୍ତୁ ସାର୍ ମାନେ ଯୋଉ ବିରିୟାନୀ କରିଥିଲେ ମୁଁ ସେଇଟା ଜାଣିନି ସେ ପୁରା ପନିରି ଫନିରି ସବୁ ପକେଇକ କରିଥିଲେ।
ଆମର ବି ଭୋଜିହେଇଥିଲା।
ଆଚ୍ଛା ତମର କଣ କଣ ହେଇଥିଲା?
କଣ କହିଲ।
ମାନେ ତମ ଆ ତମର କଣ କଣ ହେଇଥିଲା?
ଆମର ନ ଆମର ଏଇ ଶ୍ରାଦ୍ଧ ଉପରେ ହେଇଥିଲା ଭାତ ଡାଲି ଏଇ ଯେଉଁ ଓ ସାଲାଡ଼ ପାମ୍ପଡ଼ ପନିରିରି ଏଇ ହେଇଥିଲା ଆଉ ଏ ଯୋଉ କନ୍ତିନି ଯୋଉ ଭେଣ୍ଡି ଫ୍ରାଏ ଆଉ ଆଳୁ ଫ୍ରାଏ ମତେ ବଢିଆ ଲାଗେ ସେଇଟା ଖାଇବା ପାଇଁ। ମୁଁ ବହୁତୁ ଖାଇଛି କିତେ ବଢିଆ ଟେଷ୍ଟ ତାର। ଆଉ ପାମ୍ପଡ଼ ଏ ସବୁ ହେଇଥିଲା ଏବେ ସାଧା ଉପରେ ମୁଁ ଖାଇଲେ ବଢିଆ ଟେଷ୍ଟ ଆସେ।
ହଁ କିନ୍ତୁ ସାଧା ଉପରେ ମତେ ବେସି ଭଲ ଲାଗେ ମତେ ବିରିୟାନୀ ଫିରିୟାନୀ ବେଶୀ ଭଲ ଲାଗେ।
ମତେ ବିରିୟାନୀ ବି ଭଲ ଲାଗେ ସାଧା ବି ଭଲ ଲାଗେ ସେ ଡାଲମା ଫା ଡାଲମା ଯୋଉ କରନ୍ତି ବଢିଆ
ମାନେ ମୁସିଲିମ୍ ମାନେ ବିରିୟାନୀ ଭଲ ତିଆରି କରନ୍ତି ହିନ୍ଦୁ ମାନେ ସାଧା ଭଲ ତିଆରି କରନ୍ତି।
ହଁ ସେଇଟା ମୁଁ ତ ମୋ ସାଙ୍ଗ ସବୁ ହିନ୍ଦୁ ସାଙ୍ଗ ସବୁ ଅଛନ୍ତି ତାକ କତିକି ଯାଏ। ସେଏବି ତାଙ୍କ ଘରକୁ ଯାଇ ସେମାନେ ବଢିଆ ବଢିଆ ତାଙ୍କ ତ ସବୁ ରା ବ
ଯାଇକି ବିରିୟାନ ଖାଏ ଆଉ ମୋର ଯୋଉ ହିନ୍ଦୁ ମାନେ ସାଙ୍ଗ ଅଛନ୍ତି ତାଙ୍କ ସହିତ ଯାଇକି ମୁଁ ସାଧା ଖାଏ।
ବଢିଆ ବ ମୁଁ ତ ସବୁ ଖାଏ।
ହଁ ମୁଁ ବି ସେଇଆ।
ଆମ ସାଙ୍ଗ ସାଥି ପୁରା ମିଶିଗୀ। ଆଉ ତମେ କୁହ କିଛି
ମୋର ଯୋଉ ଭଉଣୀ ହବ ତାର ବାହାଘର ଅଛି ତା ବାହାଘର ପାଇଁ ଆଜି ଆମେ ସପିଙ୍ଗ ଯାଇଥିଲୁ।
ଆଚ୍ଛା ଆଚ୍ଛା କଣ କଣ ଆଣିଲ?
ହଁ ସପିଙ୍ଗ ଯାଇଥିଲୁ ମୁଁ ଗୋଟେ ପଟି ଆଣିଲି ବଢ଼ିଆ ଲାଗୁଛି। ତମେ ଫଟୋ ଦେମି ତମେ ଦେଖିବ ହେଲା।
ହୋଉ ପଠେଇବ ମୁଁ ଦେଖିବି ଆଉ ମୁଁ ବି ସେଇଭଳିଆ ନହେଲେ ଆଣିବି ଯଦି ଭଲ ଲାଗିଲା ମୁଁ ବି ସେଇଭଳିଆ ଆଣିବି ଆଉ।
ଆଉ ମୁଁ କି କ୍ଲଚର୍ ଗୋଟେ ଆଣିଲି ସେ ଗୋଟେ କ୍ଲଚର୍ ଆଣିଲା। ଆଉ ସେ ସାମ୍ପୁ ଆଣିଲା। ଆଉ ଆହୁରି ସେ କଣ ଆଣିଲା ଆଉ ଆଉ ହଁ ଆଉ ଗୋଟେ ଲାକ୍ମିର ସିସି କ୍ରିମ ଟେ ଗୋଟେ ଆଣିଲୁ।
ଆଛା ଆଛା।